ଜୟ ମା ଜଗନ୍ନାଥ ଜୟ ମା ଶାରଳା ଜୟ ଶ୍ରୀ ଜଗନ୍ନାଥ ଜୟ ମା ସାରଳା।
ଜୟ ମା ଶାରଳା ସୁଭାଯାଉଚି ମୋ କଥା?
ହଁ ଶୁଭା ଯାଉଛି।
ହଁ।
ଆଜି ସକାଳେ କେତେଏଳେ ଉଠିଲ?
ସଖାଳେରେ ଆଜି ଉଠିଲି ସାଢ଼େ ସାତଟା ସାଢ଼େ ସାତଟା ଉଠିଲି ଉଠିକି ଫ୍ରେଶ୍ ହେଇକି ସେ ମୋ ରୁମ୍ ରେ ଆଉ ଜଣେ ଭାଇ ଯିଏ ରହନ୍ତି ସିଏ ସଖାଳୁ ଆମର କାଲି ରାତିରେ କଥା ହେଇ ଥିଲୁ ସକାଳୁ ଚକୁଳି ପିଠା କରିବା ମୋଟର ଆଳୁ ତର୍କାରୀ କରିବା ଖାଇବା ତ ସିଏ ସକାଳୁ ଉଠି ମଟର ସିଝେଇ ଆଳୁ ସିଝେଇକି ତରକାରୀ କରିଦେଇଥିଲେ ତା ଆ ମୁଁ ଯାଇଁକି ନା ସବୁ ମୋର ବି ତ୍ୟକ୍ରମ ଶାରି ଦେଇ ଆସିଲି ତାପରେ ଚକୁଳି ପିଠା ଖାଇଲି ତାପରେ ଖାଇ ପିଇି କି ତାଙ୍କର ଦଶଟା ଭି ସାଢେ ନ ଟା ଭିତରେ ପଳେଇ ଗଲେ ତାଙ୍କ କାମରେ ତାପରେ ତାଙ୍କର ଅରୁଆ ପଖାଳ ଥିଲା ସେ ତାଙ୍କର ଖାଇଲେ ତରକାରୀ ବି ଥିଲା। ତ ମୁଁ ସେଇ ଉଷୁନା ଉଁ ଟିକେ ରୋଷେଇ କରିଦେଇକି ହେଟୁ ଯେହେତୁ ଶରୀର ଟିକେ ଅସୁସ୍ଥ ହେଇ ଯାଇଛି ଅରୁଆ ଖାଇକି
ଚକୁଳି ମାନେ କଁ ଚକୁଳି ଯୋଉ ଆଣଟା ବ ଘରୁ ବନେଇକି ଆଣିଥିଲ ନା ଏଇ ଟିକି ଗ୍ରାଇଡଂର ରେ ବାଟିଲା
କି ତମ ଗ୍ରାଇଣ୍ଡର ନାହିଁ ଘରୁ ମା ବନ୍ ବାଟି ଦେଇଥିଲେ ନେଇ ଆସଥିଲି ଆଉ। ନା ନା ମୋ ଚକୁଳି ପିଠା ଟିକେ ପ୍ରିୟ ତ ଆଦଲ ଯାଇଁକି ନା ନା ତ କାହିଁ ହେବ ବୋଉ ରଖିଥିଲେ ଫ୍ରିଜ ରେ ବାଟିକି ରାତିରେ ସକାଳୁ ସକାଳୁ ଡାଲି ମୋତେ ଆଣି ଦେଲେ ମୁଁ, ତ ବାହାରି ଗଲି ଦଶଟାରେ ତ ତାପରେ ତାପରେ ଏ ଉଁ ଆ ଯେତେବେଳେ ଆସିି ପହଞ୍ଚିଲି ବାର ଟାରେ ଶୁବାଯାଉଚି ମୋ କଥା?
ହୁଁ ହୁଁ
ହଁ ବାରଟାରେ ଆସିିକି ପହଞ୍ଚିଲି ତାପରେ ତାକୁ କଢିକି ଥୋଇଦେଇକି ନା ଗଲି ଆମର ଯୋଉଠି କି କାମ କରେ ସେଇଠିକି ଗଲି ରାତି ଆଠଟାରେ ଆସିଲି ରାତିରେ ଆସିକି ତିନଟା ତିନଟା ଚା ତିନିଟା ପିଠା କରିଦେଇକି ନା ଖାଇ ଦେଇେଇକି ତାପରେ ଶୋଇପଇଲି। ତାପରେ ସକାଳୁ କରିଥିଲି ଆଉ ଦେଖ ଚକୁଳି ପିଠା ଆଣରେ ଯଦି ତମେ ଲୁଣ ପକେଇଦବ ଶୀଘ୍ର ଖଟା ହେଇଯିବ ଯଦି ଲୁଣ ନ ପକେଇବ ତ ସେ ଖଟା ହବନି।
ଏ ତ ଅଧା ଜାଣିକି କରିଥିବେ ବୋଧେ ଅଦ ଅଦ ଅଧା ଅଧା ଆଣିକି କ
ଟିକେ ଡବା ପାକିଙ୍ଗ ହେଇଥିଲା ଯେତିକି ଦରକାର ସେତିକି କାଢ଼ୁଥିଲି ସେତିକି କାଢ଼ିକି କରୁଥିଲି ତାପରେ, ଆଉ ଜାହା ରହିଲା ରହିଲା ସେମିତି ଆଉ ତ ଆଜି ସରିଗଲା ଆଉ।
ପୁଣି ଆଉ ଥରେ ଘରକୁ ଗଲେ ଆଉ ଥରେ ବନେଇକି ଆଣିବ ଆଉ।
ନାଇଁ, ଆଉ ଏଇନା ବନେଇବିନି ଆ ଏଇଠି ବି ହ ହେଇପାରିବ। ସେ ମୋ ତାଙ୍କର ଯୋଉ ଝିଅ ଟା କାମ କରୁଛି, ତାଙ୍କ ଶାଶୁ ଘର ବି ଏଇଠି ନା ସେ ମତେ ବି କହୁଥିଲା ଧୋଇ ଦୋବୁ ବିରି ଚାଉଳ ବି ମୁଁ ଆରାମ ସେ ବାଟି ବୁଟାକି ନେଇ ଆସିବି ପିଠା କରିକି ଖାଇବୁ। ବାସ, ମୋ ପାଇଁ ଟିକେ କରିକି ନେଇ ଆସିବୁ ମୁଁ ଖାଇବି। ହେଲା ସିଏ ଜାଣିଛି ନା ମୁଁ ଭଲ ମାନେ ଭଲ ରୋଷେଇ ତ ସେ ଜାଣିଚି ବୋଲିକି ମତେ ସବୁବେଳେ କହେ କି ଯଦି କେବେ କିଛି ରୋଷେଇ କରିବୁ ଘର ଜିନିଷ ମୋ ପାଇଁ ନେଇକି ଆସିବୁ।
ଆଚ୍ଛା।
ଆଉ ମୁଁ ତ ତ ଭଲ ରଷେଇ ଆସେନା ତଥାପି, ଯାହା ଜେମି
କି କଥା ତମକୁ ଯଦି ତମେ ଯଦି କହିବ ମତେ ରୋଷେଇ ଆସୁନି ତାହେଲେ, ଆମକୁ କଣ କହିବ? ଆମ ଆମ ହାତରେ ତ ଖଡା ବି ସିଝୁନି। ତମ ହାତ ତୋର ତ ହେଲେ ସେମ ଲକ୍ଷ୍ମୀ ମାଆ ଙ୍କର ହାତ। ସୁନା ଚଟୁ ବଧେ ତମକୁ ଦେଇଛନ୍ତି। ହୁ।
ଆମେ ତ ଏତିକି ନୁହେଁ। କିଛି ପିଲା ଅଛନ୍ତି ଏମିତି ରୋଷେଇ କରିବେ ହାତ ଚାଟିକି ଖାଇବ। ଆ ଆମର କେହିତ ମଣିଷ ଖାଇବେନି।
ଖାଇଛି। ଆମେ ଜାଣିଛୁ। କି ଦୋଷେଇ ଆଉ କେମିତି ତମର ତ ମୁଁ ବହୁତ ଭଲ ରୋଷେଇ କରେ। ସେଥିରେ କିଛି ତିଳେ ମାତ୍ର ସନ୍ ସନ୍ଦେହର ପ୍ରଶ୍ନ ନାହିଁ।
ନାଇଁ ନାଇଁ ତମେ ତ ଯୋଉଦିନ ଆସିଥିଲ ସେମିତି ତ କିଛି କରିନଥିଲି। ଯାହା ତରବରରେ
ଯାହା ହଉ ଯେତିକି ହେଇଥିଲା ସେଇଟା ଆମେ ସେତିକିରେ ଆମେ ଆତ୍ମା ତୃପ୍ତି ହେଇଯାଇଥିଲା ମ୍ ମା।
ସେଥିପାଇଁ ଅଳ୍ପ ଟିକେ ଖାଇଥିଲ ଅଧିକ ଖାଇଲନି?
ଅଳ୍ପ ଟିକେ କଣ କହିଲି ମୁଁ ଯେତିକି ଖାଏ ସେତିକି ଖାଇବି ନା ଆଉ।
ହଁ ଜାଣିଛି ଆଜି ଜଣେ ଭାଇକି ଫୋନ କରିଥିଲି ସିଏ ମହାପ୍ରଭୁଙ୍କ ସେବାୟତ ହେଲା ତ ଘଣ୍ଟା ସେବା ଯୋଉ କରନ୍ତି ଜାଣିଥିବ ଭଟ ଟିମଣ୍ଡା ଗୋଟେ ଜାଗା ଅଛି
ହୁଁ ଆମ ସେଇପଟେ।
ହଁ ସେଠୁ ସବୁ ଯୋଉ ପାଞ୍ଚ ଦିନର ସେମାନେ ସବୁ ଯାଆନ୍ତି ଘଣ୍ଟ ସେବା ସେବା କରିବା ପାଇଁ ମହାପ୍ରଭୁଙ୍କ ପାଖରେ।
ହୁଁ।
ରଥଯାତ୍ରା ବେଳେ ପହଣ୍ଡି ଉପରେ ଘଣ୍ଟ ବଜାନ୍ତି। ତ ତାଙ୍କୁ ମିଳିଛି ପ୍ ସ୍ନାନ ଜଳ ମିଳିଛି। ତମେ ତ କଲ୍ ଥିଲା ଆଜି ମୋତେ କହିଲେ ଭାଇ ରଖିଛି ଆସିକି ନେଇଯିବ। ଯଦି ହବ କେବେ ଗୋଟେ ଯାଇକି ଆଣିବୁ ମହାପ୍ରଭୁ ଙ୍କ ଗାଧୁଆ ପାଣି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁ ଗଧୋଇଥିଲେ ନା?
ମୁଁ ପାଇସାଇଲିଣି।
କୋଉଠି ପାଇଲ?
ମାନେ ସ୍ନାନ ଜଳ ପାଇ ସାଇଲିଣି। ଆଉ ସେ ଯୋଉ ଉଁ ଉଁ ଯୋଉ ତାଙ୍କ ଦେହ ଖରାପ ହେଲେ ଯୋଉ ତାଙ୍କର ଯୋଉ ପଣା ଟା ତିଆରି ହୁଏ ତାକୁ ପାଇସାଇଲିଣି। ଆଉ ଯୋଉ ଦେହ ଖରାପ ହେଲାବେଳକୁ ସେ ଭୋଗ ଟା ଯୋଉ ତାଙ୍କର ଲାଗେ ଯୋଉ ଉଁ ଔଷଧ ଲାଗି ଭୋଗଟେ ତାକୁ ମୁଁ ପାଇସାଇଲିଣି ଆଉ ଆଜି ସେ ଜଣେ ଭାଇ ଦେଲେ ମତେ ସେ ତାଙ୍କର ଯାଇଥିଲେ ତାଙ୍କ ଯୋଉ ବାବା ବା ଯୋଉ ଆସିଥିଲେ ତାଙ୍କ ବାବାଙ୍କୁ ମିଳିଥିଲା ପୁରୀରୁ ସେ ତାଙ୍କୁ ଦେଇଥିଲେ ସିଏ ମତେ ଆଣିକି ଟିକେ ଦେଇ
ଆଚ୍ଛା ଆଚ୍ଛା ଯାହା ହଉ। ବହୁତ ଭାଗ୍ୟବାନ ତମେ କିନ୍ତୁ
କଣ କହିଲ ତାଙ୍କ ସକାଶେ ଏ ମୁଁ ମାନେ ଯୋଉଟା ମ ନେ କେଡ଼େ କେଡ଼େ ମଣିଷକୁ ଦୁର୍ଲଭ ସେଇଟା ଆମକୁ ମିଳିଛି ମାନେ ମାନେ ନିଜକୁ ବହୁତୁ ଆମେ ସୌଭାଗ୍ୟ ମନେ କରୁଛୁ।
ହୁଁ ହୁଁ ହୁଁ ଆର ବର୍ଷ ଅ ଆଣିଥିଲି ପାଦୁକ। ଆ ଆଶ୍ରୀ କପଡ଼ା ଆଶ୍ରୀ କପଡ଼ା କାହାକୁ ଦେଇନି ଆ ତ ତ ଅଛି ଘରେ ପାଦୁକ କିନ୍ତୁ ସମସ୍ତଙ୍କୁ ଟିକେ ଟିକେ ଟିକେ ଟିକେ ଟିକେ ନେଇକି ବାଣ୍ଟି ଦେଇଥିଲି। ଆମର ଭାଇଙ୍କୁ ଦେଇଛି ଟିକେ ନାଗୁରୁ। ଆଉ ମୋର ଜଣେ ସା ବନ୍ଧୁ ଅଛନ୍ତି ପଣ୍ଡା ତାଙ୍କୁ ଯେ ଦେଇଥିଲି ତ କଣ କହିବି ସେଦିନ ବି ଝଗଡ଼ା ବହୁତ ପାଟି ବହୁତ ହେଇଯାଇଥିଲା ଆମର। ସେ ଜିନିଷକୁ ନେଇକି।
ଏଥିରେ ଝଗଡ଼ା ହବାର କଣ ଅଛି ତ
ନାଇଁ ନାଇଁ ମୁଁ ଯେତେବେଳେ ନେଇ ଯାଇଥିଲି ସେ ପିଲା ମ ମୋତେ କହୁଥିଲେ କି ମ ସାଙ୍ଗ ଯ କଣ୍ଟକ ଯିବେ ମତେ କହିଲା କି ଆସ ଆମ ଘରେ ଖାଇ ପି କି ଯିବୁ ମୋର କାମଥିଲା ସେଥିପାଇଁ ମୁଁ ଯାଉଛି କାମ ଅଛି କାମ ସାରିକି ଯିବି। ତାପରେ ସେ ଫୋନ୍ କଲାବେଳକୁ ମୋର ଜଣେ ଭାଇ ଅଛନ୍ତି ତାଙ୍କ ପାଖରେ ବସି ବସି କଥା ହଉଥିଲି ମୁଁ ମିଛ କହିଲି କି? ମୁଁ ଅଛି ବାହାରେ ବୋଲି ଯେହେତୁ ବର୍ଷା ବି ହଉଥିଲା କିନ୍ତୁ ସେ ପାଟି ଶୁଣିଲା ତାଙ୍କର ତାପରେ ସେ ରାଗି ପ୍ରଚୁର ହେଇଗଲା କହିଲା କି ତୁ କାହିଁକି ସେ ବସିଛୁ ମତେ ମୋ ପ୍ରତି କିନ୍ତୁତିିକି କ ଯାଉଛୁ ତାପରେ ଏମିତି ହେଇକି ଟିକେ ଝଗଡ଼ା ମୁଟି କଲା। ଆ ସତ ଯଦି ଭଲ ପାଇବା ଥାଏ ସେଠି ହକ୍ ଜାହିର୍ କରିପାରନ୍ତି ସମସ୍ତେ। ଆଉ କିଛି ଦିନ ହେଲା ତାର ମୋର କଥାବାର୍ତ୍ତା ବି ନାହିଁ। । କହିଥିଲି ସେଦିନ ତାକୁୁ ବି ଖରାପ ଲାଗିଥିବ ସେଥିପାଇଁ ସେ କଲ୍ ବି ଫୋନ୍ ଫୋନରେ କରୁନାହାଁନ୍ତି। ମୁଁ ବି ଆଉ କଲ ଫଲ ବି କରୁନି କିଛି।
ନା ନା କଲ କାହିଁ କରିବେନି କଲ କରିଦେଇ କଥା ହେଇଯିବ ଭଲ ହବ ନା ଆଉ।
ତମେ ତମେ ଯୋଉଦିନ କହିଥିଲ ସେଦିନ ମୁଁ ତାଙ୍କର କଥା ହେବାକୁ ଚେଷ୍ଟା କଲି ତାପରେ ତ ଆମେ ରହିଥିଲୁ ଆଉ ପାଖକୁ ସେଇ ଦିନ। ମୁଠୁ କଥା ହେଲି ତାପରେ ତୁ ଯଉ ଦିନ ଯାଇଥିଲେ ପୁରୀ ଯାଇଥିଲୁ ଆଉ ମୋ କହିବା କଥା ତୁ ଯଦି ନ ଯିବାର ଥିଲା ତୁ ତୋର କାହିଁକି ଗଲୁନି ତୁ ତୋ ତୋ ସାଙ୍ଗ ସାଥି ଯଦି କିଏ ବି କହିଲା ଯିବା ପାଇଁକା ଆମ ସାଙ୍ଗରେ ମିଶିକି ତାଙ୍କୁ କହିକି ସେ ପିଲାକୁ ଯେ ଝାଟିଆ ମର ଝାଟିଆ ସବୁ ଯାନା। ତାହଲେ ଝାଟିଆ କିଏ? ଆମେ ଝାଟିଆ ଝାଟିଆ ଆମେ କଲ କାଇଁ କରୁଛୁ କଲ୍ କାଇଁ କରୁଛୁ? ତ ସେଥିପାଇଁକି ଆଉ ଇଏ କଲିନି ଆଉ। ମୁଁ ତାକୁ ଟିକେ ଭାଷା ଭାଷା ଦେଇ କହିଦେଲି। ସେ ମତେ ଗାଗି ଦଉଚି ଆଉ।
ଫୋନ୍ କରିକି କ କଥା ହେଇଯିବ ବୁଝେଇ ଦବ କି ନାଇଁ ଏମତି କଥା ହବୁନୁ। ତ ଭଲସେ ବୁଝେଇଦବ ଆଉ।
ଭାବି ନବା କି ଯାହା ହଉଛି କିଛି ଭଲ ପାଇଁ ହଉଛି। ଏଥେରେ ଈଶ୍ୱରଙ୍କର କିଛି ଭଲ ଇଏ ଅଛି ବୋଲି କି ଭାବୁଛି। ନହେଲେ ନାହିଁ ସେମିତି କିଛି ନାହି।
କାଲି କେତେବେଳେ ଡ୍ୟୁଟି ଯିବ କେତେବେଳେ?
କାଲି ମୋର ଫୁଲ ଟାଇମ୍ ଅଛି ସକାଳ ଆଠ ଟା ରୁ ରାତି ଆଠଟା। ସେ ଝିଅ ଯିଏ ଆର ଝିଅ ଟା ମୁଁ ଯାଇଥିଲି ଘର କୁ ନା। ଉଁ ଛୁଟିରେ ସିଏ ସେଥିପାଇଁ ଛୁ ଫୁଲ ଟାଇମ ଡିୟୁଟି କରିଥିଲା। ତ ମତେ ବି ଲାଗିଲା କି ନାଇଁ ସେ ବହୁତ ରେ ମାନେ ଝିଅ ପିଲା ଟା ଏତେ ସମୟ ବସିକି କାମ କରୁଛି। ତ ମୁଁ ସେଥିପାଇଁ ତାକୁ କହିଦେଲି କି ତୁ କାଲିି କି ଛୁଟି ନେଇ ଯା ଆଉ ରବିବାର ଟା ବି ତୁ ଛୁଟି ନେଇକି ରହ। ହି ଯିବୁ ମୁଁ ପଳେଇ ଆଶିବି। କାଇଁ ନା ଆର ରବିବାର ଦିନ ମୋ ଭଣଜାର ଷୋଳ ପୂଜା। ସେଠିକି ଯିବି ତ ସେ ଶନିବାର ଦିନ ଘରକୁ ଯିବି। ସେଥି ପାଇଁ କି ତାକୁ କହିଦେଲେ କି ତୁ ଆଜି ପଳେଇ ଆସିବୁ କି ସେ ତାର ଆସି। ଆର ଗୁରୁବାର ବି ସେ ତାର ରହି ଯିବ ଛୁଟି ନେଇକି। ମୁ ମୋର ତାପରେ କରିିବି ଆଉ।
ମାନେ ତମର କଣ ଜଣେ କାମ କଲେ ଜଣେ ଛୁଟି ନବ ନା କଣ।
ହଁ ଦେଖ ଆମର ଯେହେତୁ ଗୋଟେ କାମ ଦି ଜଣ ଅଛୁ ଯେହେତୁ ସେ ଗୋଟେ। ହଁ ମାନେ ମେଡିକାଲ ନା ତେଣୁ ସେଥିପାଇଁ ବନ୍ଦ ହବନି କାମ। ତେଣୁ କରି ଜଣେ ଯିଏ ହେଲେ ରହିବାକୁ ପଡିବ ସେଇଟା ଆମର ହାତ କାଟି ଲେଖିଦବୁ ସେ ପିଲା ଆସିଛି ଜଣେ ଛୁଟି ପାଇଁକି ଆ ମାନେ ଦ-ଦରଖାସ୍ତ ଦବ। ସେତେବେଳେ ଆମେ ଲେଖିବୁ କି ସିଏ ଏତେବେଳେ ନାହିଁ। ତାର ଏମିତି କା‌ କାମ ହୁଏ ମୁଁ କରିବି ବେଲିକି ଲେଖିଦେଲା ପରେ ଆମେ। ଛୁଟି ନେଇକି ଯାଇପାରିବୁ ଯଦି ସିଏ ଯଦି ସେଠି ଦସ୍ତଖତ ନ କରିବ। ତାହେଲେ ଆମେ ଯାଇପାରିବୁ ନାହିଁ ଘର କୁ। ମେନ୍ ହେଲା ସେଇଠି। ସେଟା ହୁଏ ତ ଆମ ପାଇଁ ବି ସିଏ କଲା ତା ଲାଗି ଆମେ କରିବୁ ସେଥିରେ କିଛି ଇଏ ନାହିଁ। ସେ ତାର କହୁଥିଲା କି ଆ-ଆର ଏ ମାସ ଲାଷ୍ଟ ଆଡ଼କୁ ତାଙ୍କ ଗାଁକୁ ଯିବ। ମୁ ସବୁ ଜିନିଷ। ରହି ରାଇକା ଆସିବ ଚାରି ପାଞ୍ଚ ଦିନ ରହିକି ଭଲ କଥା ଆସୁ। ଯାଇନି ମୁଁ ଏଇନା ଛୁଟି ଫୁଟି ରେ କିଛି ତ ‌।
ଆଛା।
ଯାଉ ହଉ ଭାଇ ଆମେ ରହୁଛୁ। ହଁ ଶୁଭ ରାତ୍ରି।
ହଁ ଶୁଭ ରାତ୍ରୀ।